ହ୍ୟାଲୋ।
ବନ୍ଧୁ ଶୁଭୁଛି?
ବାନ୍ଧବୀ ନମସ୍କାର ଶୁଭ ସକାଳ।
ନମସ୍କାର ଶୁଭ ସକାଳ।
କଣ କରୁଛନ୍ତି?
ଏଇ ସକାଳୁ ଉଠିଲି ପୁଅ କୁ ସ୍କୁଲ ବାହାର କଲି। ବିଦ୍ୟାଳୟକୁୁ ବାହାର କଲି ବାହାର କରିସାରିଲା ପରେ ଆଉ ତା ଖା ଖାଇବା କଣ କରିକି ଦେଲି।
ଦେହପାହା ଘରେ ଭଲ ଅଛି ନା ସମସ୍ତିଙ୍କର?
ହଁ ଆପଣଙ୍କ ଦେହପାହା ଭଲ ଅଛି?
ହଁ ଭଲ ଅଛି। ଆଉ ଆପଣଙ୍କର ପିଲା ଛୁଆ ସବୁ ସ୍କୁଲ ଫୁଲ କୁ ଯାଇସାରିଲେଣି ବିଦ୍ୟାଳୟକୁ।
ବିଦ୍ୟାଳୟକୁ ଛୋଟ ପୁଅ ଯାଇଛି। ଆଉ ବଡ଼ ପୁଅ ତାର ଶନିବାର ଆଜି ସେ ଯା ଦେହ ଖରାପ ତ ରୁ ଯାଇନାଇଁ।
ଆଉ
ଆଉ ଆପଣଙ୍କ ପିଲା ଛୁଆ?
କି
କଣ କହିଲେ?
ମୁଁ କହିଲି ପିଲାର ଦେହ ଅସୁସ୍ଥ ଅଛି?
ହଁ।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ମୋ ଦି ପୁଅ ଆଉ ସ୍ଵାମୀ। ଆଉ ଶାଶୁ ଦିଅର ଅଛନ୍ତି ଆଉ ଆପଣଙ୍କଘରେ?
ହଁ ମୋ ଘରେ ବି ସେଇଭଳିଆ ଆଉ ଦି ପୁଅ ଝିଅ ଶାଶୁ ଶ୍ୱଶୁର ସମସ୍ତେ ଅଛନ୍ତି। ଆଉ ସଖଳ ନିତ୍ୟକର୍ମ ସବୁ ସାରିଲାଣି ହଁ ପଞ୍ଚମସ
ପୂଜା କରିବା ଗାଧେଇକି ଆଇଲେ ଠାର ପୂଜା କରିବା ସକାଳୁ ସକାଳୁ ତ ଉଠିଲେ ବହୁତ କାମ।
ହଁ ସକାଳ କଣ କରିବା ନିତିଦିନିଆ କାମ ତ ଆମର ଆଉ। ଆଉ କଣ ଭଲ ସବୁ? କଣ ଖାଇବାକୁ କରିଛନ୍ତି ଆଜି ସକାଳୁ?
ସକାଳୁ କିଛି ହେଇନି ଚା ବସେଇଛି ଆଉ ଠାକୁର ପୂଜା କରିକି କଣ କରିବା ଜଳ ଖାଇବା ପାଇଁ ଆଉ। ଆପଣଙ୍କର କେଇଟା ପିଲା ହଁ ହଁ ସିଲେଇ କରେ।
ଆଉ ଏ କେମିତି ଆପଣଙ୍କର ଚାଲିଛି?
ସେମିତି ଯେଉ ଦଉଛି ଗାଁ ଯେଉଁ ଟିକେ କାମ ବ୍ୟସ୍ତରୁ ହେଇପାରୁନି ଟିକେ ଅଳ୍ପ ଅଳ୍ପ ସିଲେଇ ହୋଉଛି।
କଣ କରିବା ସ୍ତ୍ରୀ ଲୋକଙ୍କର କାମ ତ ସେମିତି ଆଉ।
ଆଉ ସକାଳୁ ଟିକେ କାମ ହେଇପାରୁନି ବେଶୀ ଆଜି ପୁଅ ସ୍କୁଲ ଯାଉଛି ସକାଳୁ ବାହାର କରିବା ଛୋଟ ଛୁଆ ଉଠ୍ ଉଠିକି ଦାନ୍ତ ଫାନ୍ତ ଘସିବା।
ହଁ ଛୁଆଙ୍କ କାମ ତ ରହିଲେ ସେଇଭଳିଆ ଆଉ କଣ କରିବା। କେତେଜଣ ପୁଅ?
ଦିଟା ପୁଅ ବଡ଼ ପୁଅ ଆମ୍ ତେର ବର୍ଷ ଆଉ ଛୋଟ ପୁଅ କୁ ଆଁ ଛଅ ବର୍ଷ।
ଆଁ ଆଉ। ମୋର ସେମିତି ସେଇ ବଡ ପୁଅକୁ ଆଠ ବର୍ଷ ଆଉ ସାନ ପୁଅକୁ ଛଅ ବର୍ଷ।
ଅ ଆପଣଙ୍କ ଦିଇଟା ପୁଅ।
ହଁ ଦି ପୁଅ ଗୋଟେ ଝିଅ। ଝିଅ ଦଶମ ପଢୁଚି। ଆଉ ରଜରେ ଘରକୁ ଯାଇଥିଲେ ନା ଯାଇନାହାନ୍ତି?
ରଜରେ ଏରା ଯାଇନୁ ଗରମ ଫରମ ହେଲା ତାପରେ ବର୍ଷା ଦି ଦିନ ହେଲା ଆଉ କୁଆଡେ ଯାଇ ହେଲାନି। ଯାଏ ଏଇଠି ପାଖରେ ଠାକୁର ଫାକୁର କତିକି ଟିକେ।
ଜ ଭଲ ପାଳନ ହୁଏ ସେପଟେ।
ହଁ ରଜ ତ ସବୁଆଡେ ଭଲ ପାଳନ ହୁଏ ଆଉ ବଡ ପର୍ବ ସେଟା। ଆଉ ଆପଣଙ୍କ ଘରେ ଝିଅ ଅଛି ଭଲ ହୁଁ ଆପଣଙ୍କ ଘରେ ଝିଅ ଅଛି ଭଲ ରଜ ପାଳନ ହଉଥିବ ସଜାସଜି ଭଲ ହଉଥିବ।
ହଁ ଘରକୁ ଯାଇଥିଲୁ ସେଠି ଆମର କୁସୁମା ଯାଇଥିଲୁ ବୁଲିବା ପାଇଁ।
କୁସୁମା ଯୋଉ ଯାଜପୁର ଆଡେ ନାଇଁ କି?
ହଁ।
ନା ଅଲଗା ଆଉ କୁଆଡେ ଅଛି।
ହଁ ନାଇଁ ନାଇଁ ଆମର ଯାଜପୁରୁରେ।
ଯାଜପୁରରୁ ରୁହନ୍ତି ଆପଣଙ୍କ ଘରଟା କୋଉଠି।
ଆମ ସେଇ ଯାଜପୁରୁ।
ଆଜ୍ଞା। ଆଉ ଆପଣ ଗାଧେଇ ଠାକୁର ଫାକୁର ପୂଜା କଲେଣି?
ହଁ ଠାକୁର ଫାକୁର ପୂଜା କରିକି ଛୁଆଙ୍କୁ ଖାଇବା ପିଇବାକୁ ଦେଲି ସେ ଖାଇ କି ବିଦ୍ୟାଳୟ ଗଲେ।
ଅଜି ଶନିବାରେ।
ଏଇ ଯାଉଚୁ ଟିକେ ଆଉ ଦେଖି ଶାଶୁ ଶ୍ୱଶୁରଙ୍କୁ ଖାଇଆକୁ ଦବୁ ସେ ଯିବେ। ଜେଝା ଜେଝା କର୍ମରେ ସବୁ ଯିବେ ଆଉ।
ହଁ ବହୁତ କାମ ସକାଳୁ। ଆଉ ଉଠିବା ତାପରେ ଏ ଯୋଉ କାମ ଧନ୍ଦା ନୀତି ଯୋଉ ସକାଳ ବାସି କାମ କରିବା।
ଆପଣ ପରିବା ଫରିବା ଲଗାନ୍ତି ନା ନାଇଁ।
ଗଛ ଲାଗିଚି ବାଇଗଣ ଗଛ ଲାଗିଚି, ଭେଣ୍ଡି ଗଛ ଲାଗିଚି, କଦଳୀ ଗଛ ଲାଗିଚି। ଫଳିଚି ଅଳ୍ପ ଅଳ୍ପ ହେଇଚି ବାଇଗଣ ବି ଫଳୁଚି ସଜନା ଗଛ। ଆଉ ସବୁ ଫୁଲ ବି ବଗି ଯୋଉ ଗଛ ଲାଗିଛି ମନ୍ଦାର ଫୁଲ ସବୁ ଟରାଟ। ଫୁଲ ଯୋଉ ବିଭିନ୍ନ ପକାର ଫୁଲ ସବୁ ଲାଗିଚି ଗଛ। ବାଡି ଜିନିଷ ତୋଳି ଖାଇବା ବା ଭଲ ଲାଗେ ସବୁ।
ହଁ ଆମର ତ ସେମିତି ଚାଷବାସ ହୁଏ। ତମେ ଛତୁ ଚାଷ କରୁଚ?
ଛତୁ ଚାଷ ସେ ହେଇ କରିଥିଲୁ ଯେ ସେ ହଉଚି ପାଣି ଫାଣି ପଶିଗଲା ପଚିଗଲା ଅଳ୍ପ ବାହାରିଲା ବେଶୀ ହେଲାନି।
ମଞ୍ଜି ତାର ମଞ୍ଜି କୋଉଠୁ ଆଣୁଚନ୍ତି?
ମଞ୍ଜି ସେ ଆଣିଥିଲେ କୋଉଠୁ ସେ ଚଣ୍ଡିଖୋଲ୍ ଫଣ୍ଡିଖୋଲ ଆଡ଼ୁ କୁୁଆଡ଼ୁ ନେଇକି ଆସିଥିଲେ ମୁଁ ଆଉ ଜାଣିନି ଏତେ। ଆଉ ସେ ବି ପାଣି ପଶିଗଲା ଛଣ ଫଣରେ ବେଶୀ ଯୋ ପଚିଗଲା ଆଉ। ଆଉ ସବୁ କିଣାକିଣି କରିକି ଆଣିକି ଖାଆନ୍ତି ଆଉ। ଆପଣଙ୍କ ବାଡ଼ିରେ କଣ ସବୁ ଲଗେଇଚନ୍ତି?
ହଁ ଆମର ସେଇ ତ ଜହ୍ନି, ଭେଣ୍ଡି, କାକୁଡି, କଣ୍ଟ ଫଳ ଆଉ ଏମତି ସବୁ ଲାଗି ଚି ଆଉ।
ବାଡି ଜିନିଷ ଟା ମାନେ ଭଲ ଲାଗେ ଭଲ।
ହଁ ଆମେ ସାର ଔଷଧ ତ ଦଉନୁ ଯାହା ଖତ ଫତ ଦେଇକି କରୁଛୁ ଆଉ।
କଣ ପାଇଁ ସାର ଦେଇକି ବି କିଣିକି ଆଣୁଛନ୍ତି କି ଅ ବଜାରରୁ ସବୁ କିଣିକି ଆଣ ସାର ଦେଇକି। ସାର ମସଲା ଗୁଡ଼ା ଭଲ ନୁହଁ ଆମେ ଏମିତି କଣ ଘ ସବୁ ଲଗଉଛନ୍ତି ଆଣିକି ଖାଇଲେ ଭଲ ଟେଷ୍ଟ ନାଗୁଚି। ମଲେଇବ ସ୍ଵାଦ ନାଗୁଚି। ସ୍ବାଦ ନାଗୁଚି ଗୋଟେ ବାଇଗଣ ପୋଡିକି ଆଣି ଖାଇଦେ ଭାତ ସ୍ୱାଦ ଲାଗେ। ଏବେ ତ ସବୁ ଜିନିଷରେ ସାର ମସଲା ଦିଆ ହଉଚି ନା।
ହଁ।
ଆପଣ ଚା ଫା ପିଇ ସାଇଲେଣି?
ହଁ ଚା ଫା ପିଇସାରିଲୁଣି। ଏଇ ପିଇକି ସକାଳୁ କାମରେ ଲାଗିଯାଇଛୁ ଆଉ। ଦେଖିବା ବାନ୍ଧବୀ କଣ କରୁଚନ୍ତି। ସେଥିପାଇଁ ଆପଣଙ୍କୁ ଟିକେ କଲ୍ କରିଦେଲି ଆଉ। ହଁ ସଖାଳୁ ଟିକେ ବ ବାନ୍ଧବୀଙ୍କ ସାଙ୍ଗେ କଥା ହେଇକଲେ ମନ ଟିକେ
ହଁ ହଁ। ସକାଳୁ ଆପଣ ଖେ ଲାଲି ଚାହା ପିଅନ୍ତି ନା କ୍ଷୀର ଚାହା ପିଅନ୍ତି?
ଗରିବ ଲୋକ ଆଉ କ୍ଷୀର ଚା ପିଇବୁ ସେଇ ନାଲି ଚା ପିଉଚୁ ଆଉ।
ନାଇଁ ନାଇଁ କ୍ଷୀର ଚାଆ ଟା ପେଟ ପାଇଁ ଗ୍ୟାସ୍ ଟା ଭଲ ନୁହଁ ଏ ଅଦା, ଗୋଲମରିଚ, ତେଜପତ୍ର ଏମିତି ସବୁ ପକେଇ ପୁକେଇ ପ ପ ପିଇଲେ ନାଲି ଚାଟା ଭଲ ଦେହ ପାଇଁ।
ହଁ।
କ୍ଷୀର ଚାଆ ଟା ଖାଲି ପେଟରେ ଗ୍ୟାସ୍ କରିଦେବ ପେଟ।
ହଁ। ସେଇ ତ ହୋଉଚି ଅସୁବିଧା ଆଜିକାଲି ନାଇଁ।
ଓହୋ ଯାଆ ବି ହେଲେ ଘରେ ଶାଶୁ ଶଶୁର ଥିଲେ ଟିକେ ଭଲ ନାଗେ ଘର ଟା।
ହାଁ।
ପିଲାଛୁଆ ବି ରହିଲେ ଘ ଘର ଘର ପୁରା ଭଲ ଲାଗେ।
ହଁ।
ଆଉ ଆପଣଙ୍କର କଣ ଦୋକାନ ଫୋକାନ ଅଛି?
ସା ତମ ସ୍ୱାମୀ କଣ କରୁଚନ୍ତି?
ସେ ଭୁବନେଶ୍ଵର ଅଛନ୍ତି ଗୋଟେ କମ୍ପାନୀ ରେ।
ଆ।
ଆପଣଙ୍କର କଣ ବିଜନେ ଯଉ
ଆମର ବିଜନେସ ହେଇ କିଛି କି ନାଇଁ ଏଇ ସ୍ଵାମୀ ଖିତେ ବାଡ଼ି କରୁଛନ୍ତି ଆଉ ଚାଷ ବାସ କରୁଛନ୍ତି କଣ କରିବା। ଏଇ ଚା ଦୋକାନ ଖଣ୍ଡେ ଦେଇଛନ୍ତି?
ଆଜ୍ଞା।
ଚା ଜଳଖିଆ ଯ ସେଥିରେ ତ ବେପାର ତ ଆଜିକାଲି ଗରମ ଯେମିତି ହୋଉଛି ଆଉ ହୋଉଛି ବେପାର। ଏଇ ଦୋକାନନା ବନ୍ଦ ସେଇ ଚାଷ କରୁଛନ୍ତି। ଫରିବା ଫରିବା ଚାଷ କରୁଛନ୍ତି ଏନା ତ ଧାନ ଟାଇମ ଧାନ କାମ ଲାଗିଛନ୍ତି।
ଆଜ୍ଞା।
ଧାନ ବୁଣାବୁଣି ଚାଲିଛି, ତମର ସେପଟେ ଧାନ ବୁଣାବୁଣି ସରିଲାଣି?
ନାଇଁ ହେଇନି ସେ ଗଜା ମରା ହବ ହେଲେ ହବ ଆଉ।
ଏଇତ ବର୍ଷା ହଉନି ବର୍ଷା ପାଇଁ ସମସ୍ତେ ଅପେକ୍ଷା। ଗରମ ଯୋଉ ହଉଛି କୁହନି କୁହନି।
ପ୍ରବଳ ଗରମ ହଉଛି ବର୍ଷା ଫର୍ଷା ହେଲେଠି ଭଲ ଲାଗିବ, ଆଜ୍ଞା।
ଏବପର୍ଷ ତ କଣ ଏମିତି ବର୍ଷା ଗଲେଣି ଆଉ ଚାଷ ବାସ କେମିତି କରିବେ କେଯାଣି। ଆଜି ଯାଇକ ତ ଧାନ ବୁଣା ବୁଣି ସରିନି।
ଆଜ୍ଞା। ବର୍ଷା ଯୋଉ ବର୍ଷା ହେଲେ ଏକି ହବ ବିଲ କାମ ଆଉ ଆରମ୍ଭ ହବ ଆଉ।
ହଁ ଆଉ କେଉଁଠି ତାଙ୍କୁ ସବୁ ସମୟ ହେବ ଘରେ ବସିବେ।
ହଁ ହଁ ସେଇଟା ତାଙ୍କର ଭଲ ମାନେ ଇଏ ଆମ ଯୋଉ ଓଡିଶ ହଁ ପ୍ରଧାନ ଖ ଶସ୍ୟ ଓଡିଶାର ଆଉ। ସେଇଟା ବିନା ଆମେ ଖାଇପାରିବା ସବୁ ଜିନିଷ ଖାଇପାରିବା ସବୁ ଜିନିଷ ପାଇପାରିବା ସେଇଟା ଆମେ ନ ଖାଇଲେ କେମିତି କଣ ହବ?
ହଁ। ତମର ସେପଟେ ସେଇ ଧାନ ଚାଷ ନା ଆଉ କଣ ସବୁ ହୁଏ?
ଧାନ ଚାଷ ହୁଏ ବିରି ଫିରି ସବୁ କରନ୍ତି ମୁଗ। ଆଉ ଏବେ ତ ସବୁ ବା ନିଜେ ନିଜେ ସବୁ ବାଡ଼ିରେ ସବୁ କରୁଛନ୍ତି ଫସଲ ସବୁ ଲଗେଇ ପକଉଛନ୍ତି ବାଇଗଣ ଫାଇଗଣ। ଆ ଦର କାକୁଡ଼ି। ଭେଣ୍ଡି ଫେଣ୍ଡି ସବୁ ନିଜେ ସବୁ ଲଗେଇ ଦଉଛନ୍ତି ଆମେ ବି ଲଗେଇ ଦଉଚେ ହାଣି ହୁଣେଇକ ପାଖରେ ଘର। କାମ କରୁଛୁ ଯାଇକି ଲଗେଇ ଦଉଛୁ ସେଠି।
ହୁଁ।
ନିଜେ କାମ କରିବାଟା ଭଲ।
ହଁ ନିଜେ ପରିଶ୍ରମ କରିବ ଭଲ ନା ଆଉ।
ଗଛରେ ସବୁ ପାଣି ଫାଣି ଦବା।
ଦେହ ସୁସ୍ଥ ରହିବ ମନ ସୁସ୍ଥ ରହିବ ସବୁ ଭଲ ରହି ଆଉ ଆଉ କଣ ଖବର କୁହନ୍ତୁ ସବୁ? ଆଉ ଶାଶୁ ମା କଣ କରୁଛନ୍ତି?
ଶାଶୁ ମା ଗଲେ ଯୋଉ ପୂଜା କରିକି ଆାଇଲେ ଶନି ଠାକୁର କଥିରେ। ଯାଇଛନ୍ତି ଶିବ ମନ୍ଦିର ଯାଇଛନ୍ତି। ସେଏ ଟିକେ ଠାକୁର ଭକ୍ତ ବୋହୁତ। ହଁ ସେ ପୂଜା
ଆଉ ସମସ୍ତେ
ହଁ ସେଇଟ ଠାକୁର ଭକ୍ତ ବୟସ ହେଲାଣି ଆ ଧେଇକି ଆଇଲି ପୂଜା ପୁଜି କରିଲି କଣ କହିଲ ହଁ ଅଛନ୍ତି।
ଦିଅର ନଣନ୍ଦ ଅଛନ୍ତି।
ନଣନ୍ଦ ଅଛନ୍ତି ଦିଅର ଅଛନ୍ତି।
ଯାହା ହଉ କାମରେ ସାହାଯ୍ୟ କରିଦଉଥିବେ ବହୁତ। ତ ଆଉ ଯାଆ ଫାଆ ଅଛନ୍ତି ନା ନାଇଁ? ହଉ ଯାହା ହଉ ବାନ୍ଧବୀ ତମ ସାଙ୍ଗେ କଥା ହେଇକି ବହୁତ
ଆଜ୍ଞା ଆଜ୍ଞା ଶୁଭ ସକାଳ।
ଶୁଭ ସଖାଳ।